ହ୍ୟାଲୋ ହ୍ୟାଲୋ କଣ କରୁଚୁ ବା?
ଏଇ ବସିଥିଲି ଆଉ। ତୁ?
ଏଇ ବସିଛି ଆଉ। ଆଉ ପଢାପଢି?
ନା ପଢାପଢି କଣ କରିନି ଆଉ।
ଓହୋ ଆଉ ନାସ୍ତା ଫାସ୍ତା କରିଚୁ?
ହଁ ନା ଖାଇନି କିଛି। ଏଇ ଗୋଟେ ଭୋଜି ଅଛି ଯିବି ଆଉ।
ହଁ ମୁଁ ବି। ମୁଁ ଏଇ ସନ୍ଧ୍ୟାବେଳେ ନା ମୁଁ ଏଇ କିଛି ଖାଇନି। ଆଉ ଖରାବେଳେ କଣ ଖାଇଥିଲୁ?
ଉଁ ହେ ମାଛ ହେଇଥିଲା ଆମ ଘରେ।
ଓହୋ। ଆଉ ଆଜି କଲେଜ ଯାଇଥିଲୁ ନା?
ହୁଁ ଯାଇଥିଲି ସକାଳ ତ ଯାଇଥିଲି ପଳେଇ ଆଇଲିି ଜଲଦି। କ୍ଲାସ ଫ୍ଲାସ ହଉନି ଛୁଆ ଯାଉନାହାନ୍ତି ଏତେ।
ବର୍ଷା ହଉଚି ନା ପାଗ ଟା ମାନ୍ଦା ଆଉ କଣ।
କାଲି ଲ୍ୟାବ୍ ହଉଚି ସେ
ଅଳପ।
ବର୍ଷା ହଁ ପାଁ ଏଇ ହେଇଥିଲା ଏବେ ବର୍ଷା ଆଉ ଉଁ ହେଇଯିବା ବର୍ଷା ତିନିଟା ବେଳୁ ଗଲା ହେଇଚି। ଆଁ।
ବର୍ଷା ଜୋରେହଉଥିଲା ହଁ ଆମ ଆଡେ ତ ହେଇଚି ଆମ ଆଡେ ତ କାଲିଠୁ ଲାଇନ୍ ନଥିଲା ଲାଇନ୍ ନଥିଲା କାଲି ରାତିରୁ ଆଜି ଯାଇି ଜାଇକି ଆଇଲା ହେଲାଣି ଦିଟା ଗୋଟେ ଦ ଗୋଟେ ହେଲାଣି।
ହଁ ବର୍ଷା ପାଇଁ କଣ ହେଇଥିବ କି କଣ ଆଉ ସଟ୍ ସକେଟ ହେଇଥିବ କି କଣ ଆଉ।
ହଁ ଏ ବିରାସାରୁ ମଙ୍ଗଳ ମଳା ପର୍ଯ୍ୟନ୍ତ ପଡିଯାଇଥିଲା ଆଉ।
ଓ ହୋ।
ତା ବାଗେଇଲେ ଯାଇକି ଟୋଟେଲି ଆଇିଲା। କାଲି ତ ବର୍ଷା ବର୍ଷା କିଛି ତ ନଥିଲା ଏଇ ଆଜି ହେଇଛି ଆଉ ପହରଦିନ ଯାହା ହେଇଥିଲା।
ହୁଁ।
ହୁଁ।
ଆଉ ତୁ କଲେଜ ଯାଇନୁ।
ନା ଏଇଭଳିଆ ପାଗ ଆଉ କଣ ଯିବି।
ହୁଁ।
ଆଉ ତମ ସେମିଷ୍ଟାରରେଜଲଟ ବାହାରିଲଣି ନା। ତମ ସେମିଷ୍ଟାର ରେଜଲ୍ଟ ବାହାରିଲାଣି ନା।
ନା ନା ଆସିନି ଆସିବ ଆଉ। ଆଉ ତୁ କଣ ତମର ଆସିଲାଣିକି।
ଆଁ।
ହଁ କାଲି ଆଇଲା।
ବେକାର ଖରାପ।
ଉଁ।
ଖରାପ ହେଇଚି।
ବ୍ୟାଗ ଫିଆକ ଲାଗିଚିନା କଣ।
ହଁ ଭାଇ ଚାରିଟା।
ହୁଁ ଚାରିଟା ନାଗିଜାଇଚି ବ୍ୟାକ।
ହଁ ବା ମୋର ଚାରିଟା ଚିଣ୍ଟୁଆର ହଉଚି ସବୁ। ସବୁଥିରେ ଲାଗିଯାଇଚି ଚିଣ୍ଟୁଆର। ନା ଚି ଚିଣ୍ଟୁଆର ସବୁଥିରେ ବିୟାକ ଛଅଟା ଆଙ୍କରେ।
ଓ ସାରି ମାନେ ଛଅଟା ଆଙ୍କରେ ବ୍ୟାଗ ପୁରା।
ଛଅଟା ଆଙ୍କରେ ବ୍ୟାକ ଲାଗିଚି ମାନେ କଣ ଏଥର ଖାତା ଦେଖାହଉଚି ମୁଁ କିଛି ଜାଣି ପାରୁନି।
କଣ ହଉଛି ତାହେଲେ ଭାଇ ସବୁ ଜାକରେ କେମିତି ବ୍ୟାଗ ଲାଗିବ।
ସବୁ ଜାକ ବ୍ୟାକ ପା ହଁ ବୁବୁ ହଁ ଯାଉଚି। ହଉ।
ହୁଁ।
ଏୟାର୍ ତାର ସବୁ ଜାଙ୍କ ଲାଗିଜାଇଚି ଦେବା ଶିଶିର ଲାଗିଚି ଦିଟା।
ହ ହଁ।
ଆଉ ବଣ୍ଟି ବୋଲି ଗୋଟେ ପିଲାଟେ ଜଣିଥିବୁ କୁଆଖିଆରେ।
ହଁ।
ତା ତାର ଲାଗିଚି ତିନିଟା।
ଏ ଭାଇ।
ତୁ ବୁଲୁବା କ୍ଲିୟର ଆଉ ଧନ ଧନର କ୍ଲିୟର। ସିକୁନୁର କ୍ଲିୟର।
ସଆ ଆମରି ରେଜଲ୍ଟ କଣ ହବ କେଆଣି।
ଖାତା ଦେଖା ହୋଉଚି ଗନେ ଏ ଶଳା ମଣିଷ ମରୁଚି।
ଉହୁଁ
ହେ ତମର ବେଶୀ କିଛି ହବାନି ତମର ଯେତେହେଲେ ସାରେ ମ୍ୟାମ୍ ଦେଖିବେ ଖାତା ଏଇଠି। ଏତେ କିଛି ହବନି ଆମ ଆମର ଶଳା ସ୍ ସ୍ୟାଡେ ଯାଉଚି ସିଏ ଶଳା କଣ ଏଥର ପୁରା ହେବି ପାଣି ଫଟେଇ ଦେଇଚନ୍ତି ନା ଫାଷ୍ଟ ୟରରେ କାହାର ଏତେ ଫାଷ୍ଟ ସେମିଷ୍ଟାରରେ କାହାର ଏତେ ବ୍ୟାକ୍ ଲାଗେ କହନି।
ସେ ଯେତଳେ ଆସେ ଭାଇ ଚାରି ଏକାଥରେ ଚାରଟା ପେପର ଛଅଟା ପେ ତୋର ସବୁଥିରେ କେମିତି ବ୍ୟାଗ୍ ଲାଗୁଚି ମୁଁ ଯାଣିପାରୁନି।
ସେଇପା ଆ ମୁଁ କଣ ପାଠ ନାଇଁ ନା ଖାତାରେ ଆଉ କଁ ଖାଲି ଆଉ କଁ ବସିବସି ପଳେଇ ଆଇଚୁ କିଛି ଲେଖାହେଇନି ନା କଣ ସେ ଖାତାରେ।
କଣ ଭୁଲ୍ ଭାଲ୍ ହୋଉଥିବ ଆଉ। ଆଉ ଛାଡେ ସେକଥା। ତମର କଣ ସେକେଣ୍ଡ୍ ସେମିଷ୍ଟାର୍ କଥା କହିଲେଣି।
ହଁ କହିଲେଣି ତ କହୁଚନ୍ତି ଅଗଷ୍ଟ ଲାଷ୍ଟ ଆଡକୁୁ ନହେଲେ ସେପ୍ ପଟେମ୍ବର ଫାଷ୍ଟ ଆଡ଼କୁ।
ଉଁ ଯେ ଏତେ ଲେଟ ଅଛି ଆମର ବୋଧେ ଏଇ ଜୁଲାଇ ଆମର ବି ସେଇ ବୋଧେ ଅଗଷ୍ଟ ଫାଷ୍ଟ୍ ଆଡକୁ ହେଇପାରେ।
ଆବେ ତମର ଜଲଦି ହବ ଆମର ଆମର ତମର ଯ କୋଉ ଦିନଠୁ ହେଲାଣି କହନି। ଆଁମ୍ ଯୋଉ ସେମିଷ୍ଟାର୍ ଯାଇକି ଇଣ୍ଟରନାଲ୍ ପ୍ରାଟିକାଲ୍ ସେମିଷ୍ଟାର୍ ଯାଇକି ଆଉ ଗୋଟେ ଇଣ୍ଟରନାଲ୍ ଗଲାଣି। ଆମର ଆଉ କିଛି ନାହିଁ ସବୁ ଗୋଟିଏ ମାସରେ କୋହୁଚନ୍ତି ସବୁକୁ ସବୁବେଳେ ତ ଗୋଟିଏ ମାସ ଯ ସବୁ କରୋଉଚନ୍ତି ପ୍ରାକ୍ଟିକାଲ, ଇଣ୍ଟର୍ନାଲ, ସେମିଷ୍ଟାର୍। ମଣିଷ କଣ କରିବ କହନି ତୁ କୋଉ କୋଉ ପେପରଟା ପାଇଁ ପଢିବୁ ତୁ। ଇଣ୍ଟରନାଲ୍ ତ ଧରେଇଦେବେ ପରେ ଏ ପ୍ରାକ୍ଟିକାଲ ତ ଧରେଇଦେବେ ପୁଳେପୁଳେ ସବଜେକ୍ଟ।
ନା ନା ଆମର ପା ପୁରା ଭାଇ ଟାଇମ୍ ଟୁ ଟାଇମ ଏଗ ଏଗଜାମଟା ହବ ଭାଇ ଟାଇମ୍ ଟୁ ଟାଇମ୍ ପାଠ ବି ସେମିତି ପଢା ହବ ଭାଇ ତୁ ପଢିଲେ ପଢ ଦର ନାହିଁ।
ଆରେ ସେଇଟା ହଁ ଠିକି ଆରେ ଶୁଣୁ ସେଇଟା ହଁ ଠିକି। ସେଇଟା ହଁ ତୋ ଦୋଶ ଆମର ଏଥିରେ ଏଥିରେ କଣ ହୋଉଚି କନି ତୁ ନି ଜେ ଦେଖୁନୁ ଆମେ ନାମ ନୋଉଚୁ ନା କିଛି ଯଦି ଟାଇମରେ ନ କରୁଚନ୍ତି ଆମେ କିଳାଟା ନୋଉ ଏଇଠି।
ଟା ଆଉ
ଆଉ ସେଗୁଡା କିଏ ବୁଝିବକି? ସେୟା ଆ ଏଇଆ ଆଉ।
ତୋ ଦାଶି କେ ଦବ ରାତି ରାତିକି ଖିଆପିଆ କଣ?
କଣ ଭୋଜି।
ଭୋଜି?
ହଁ।
ଅହଁ ଆଉ ତୋର କୁକୁର ଭୋଜି ଖରାବେଳେ
ହଁ।
ଅହଁ। ଆଉ କୋ ତୋ କୁକୁର କଣ କାମୁଡିଦେଇଥିଲା ତତେ କହୁଥିଲୁ।
ହଁ ଏ ଏ ସେଠି କାଲି ନେଇଥିଲି ଆଉ ଗୋଟେ ଭାକ୍ସିନ୍ ଆଉ ଆଉ ଅଛି ଲାଷ୍ଟ ଭାକ୍ସିନ୍ ଏକୋଇଶ ତାରିକ।
ଓହୋ ଆଇଁଷ ଫାଇଁଷ ଖାଉନଥିବ ନୁହେଁ?
ସବୁ ମନା ଆଇଁଷ ମିଠା ଆ ଏଇ ମିଠା କୋହୁଚି ଖଟା।
ଆଇଁଷ ଖଟା ଖାଇବା ମନା ଅଇଁଠା ଖାଇବା ମନା।
ଆଁ ଆଉ ବାପା ଘରେ ଅଛନ୍ତି ନା ପଳେଲେଣି?
ହଁ ଅଛନ୍ତି ଆଜି ଅଛନ୍ତି । ଅଛନ୍ତି ତାପରେ ମୋ ଦେଖିଆ କାଲି ପାଗ କଣ ହେଇଛି ସେଇ ଅନୁସାରେ କଲେଜ ଯିବି କିି ନାହିଁ ଭାବି ଆଉ। କିଏ ଭିଜି ଭିଜି ଯିବ କହନି ହେଠିକି ବର୍ଷାରେ କେହି ଆସୁନା ମୁଁ ଯାଇ ଡିପାର୍ଟମେଣ୍ଟରେ ବୁଲୁଥିବି ଆଉ ଏମତି ଥରେ ଯାଇଥିଲୁ ଡିପାର୍ଟମେଣ୍ଟଟାରେ ଚାବି ପଡିଚି।
ହଁ ଆମ ଆମର କଣ ଆମେ ଭାଇ ଡିପାର୍ଟମେଣ୍ଟ ଯିବୁ ଆମ ଡିପାର୍ଟମେଣ୍ଟ ଖୋଲା ହବ।
ତମେ ଗଲେ କି ଡିପାର୍ଟମେଣ୍ଟ ଖୋଲା ହବ?
ଅହ ମାନେ କନ୍ କହନି ଆମେ ଜଲଦି ପଳାଉ ନା।
ଓ ହୋ।
ଆମେ ଯିମୁ ସେ ଆସିନଥିବ ଯିଏ ଚାବି ରଖିଛି ସେ ଆସିନଥିବ ସିଏ ଆସିି ଚାବି ଖୋଲିବେ ତା ବେଳେ ବେଳେ ସବୁବେଳେ ତ ଆମେ ବସ୍ ତ ଯାଉଚୁ ସବୁବେଳେ
ଆଉ ବି ଜି ଏମ୍ ଆଇ ଖେଳିଥିଲୁ?
ଏ ଯୋଉ ଖୋଲଥିଲି ସକାଳେ।
ଉଁ?
ହଁ ସକାଳେ ଖେଳୁଥିଲି ଯାହା। ଉଁ। ଏଇଆ ସବୁ ଚାଲିଛି ଆଉ ତୁ ଫେରେ ଭୋଜି ଖାଇ କେତେଳ ଯିବୁ?
ଯିବି ଏଇ ଗାଁ ପିଲା ଡାକିଲେ ଯିବି ଆଉ।
ଓ ହ କୁହନା ମୁଁ ଏ ଖରାବେଳେ ଯାଇଥିଲି ଯୋଉ ଥିଲା ବାପାଙ୍କ ଅଙ୍କଲ ଜଣେ ତାଙ୍କ ପୁଅର ବ୍ରତ ଘର। ଏଇ ଏଙ୍ଗୁଳାରେ।
ହୁଁ ହୁଁ ହେଙ୍ଗୁଳାରେ ଥିଲା?
ହଁ ହେଙ୍ଗୁଳାରେ ଦିଟା ବାହାଘର ଗୋଟେ ବ୍ରତ ଘର ଥିଲା।
ଓ ହ।
କୁହନା କହନା ସେଠି ବା ଯୋଉମାନେ ଯାହାର ବାହାଘର ଅଛି ଝିଅ ବାଲା ଘର ସିଏ ବି ପଶିକି ଶଳା ଖାଇ ଦେଇଛନ୍ତି। ହେଲା ଆଇସ୍କ୍ରିମ୍ ଫାଇସକ୍ରିମ୍ ନେଇକି ତାଣ ଖାଇଦଉଚନ୍ତି। ହଁ। ସେଇ ଆ ଖାଇବା ସର୍ଟ ପଇଲା ଏକା ସାଙ୍ଗେ।
କିଏ କୋଉଠି ଖାଇଦବ ଜାଣିିହଉନି।
ହଁ ଏମ୍ତି ହେଲାଣି ଖାଇବା ସର୍ଟ ପଇଲା।
ହଁ ବାପା ଯାଇଥିଲେ?
ହଁ ବାପା ତ ସେଇଠି ଥିଲେ ମମିଙ୍କର ମୋର ଯାଇଥିଲୁ ଆଉ ବାପା ଆସିଥିଲେ ନମ୍ବା ପାଇଁ ଆଉ।
ଓ ହ। ତୋ ଭଉଣୀ ଯାଇ ନଥିଲା?
ସେ ହେଲା ସ୍କୁୂଲ
ଓ ହଁ ହଁ ସ୍କୁଲ।
ତା ତାର ଏଇଟା ଟେନ୍‌ଥ ହେଲା ତାର ଏଜ୍ଜାମ୍ ଦବ। ଆ ମ ଆମ ଘର ଆଉ ମୋ ବ୍ୟାକ୍ ପେପର କଥା ଶୁଣିକି ତ ହଁ ମୋ ସକାଳୁ ଆକା ସାରେ ସଇଲା। କ ନା।
ହଁ
ଆଉ
ଦେଖୁନୁ କେମତି ଆମ ମେଜର ଚିଲୋଉ ଲୋଛି ଅର୍ଥ ହେଇଛି। ସଜାଡ଼ିବା ପାଇଁ କେ। ସିଏ ତାର ଚିଲେଉଛି ଚିଲେଇଆରେ ବ୍ୟସ୍ତ ଆଉ।
ଆଉ ତୁ ଆଉ କିଏ ସାଙ୍ଗ କାହାର କେତେ କଣ ବ୍ୟାକ୍‌ ଲାଗିଛି?
ଆଉ କଲେଜ ଗଲେ ଜଣା ପଡିବ, ଆଉ କାହାର କଣ ବ୍ୟାକ ଲାଗିଛି ଆଉ। ତଥାବି ଆମ
ମହମ୍ମଦ ଜିତ ଘରିକା ତାଙ୍କର।
ୟା ମହମ୍ମଦ ଜିତ ଆବେ ତାଙ୍କ କଥା ମୁଁ ଜାଣିନି ଗଲେ ଯାଇଁ ଜଣା ପଡିବ।
ହୁଁ।
ସେ ଜଣେ ଖେଳାଳି ଅଛନ୍ତି ଦିଟାଜାଙ୍କ କହିହବ ନି ତାଙ୍କ କଥା କଣ ହବ। ସିଏ ତାର ଚୁପ୍ ତେ ଚୁପ୍ ସଇତାନିଆ ଅଛନ୍ତି ତାଙ୍କର ଯଦି ପେପର ଫେପର ନେଇ ଆସିଥିବେ କଇହେବ।
ହୁଁ କହୁଥିଲି ତ କଣ?
ହଁ ତୁ ବୁଲା ତ ସେଇଥିରେ ଇଏ ହେଇଗଲା, ସେ ସିଏ ନହେଲେ କେତେ ପଡେ ତୁ ଜାଣିିନଥିବୁ?
ଛାଡ ଭାଇ ତା ୟା ତା କଥା କହିଲେ ଲାଭନହିଁ, ନିଜ କଥା ନିଜ ର ତ ଯାଇଛି ଆଉ। ନାଇ ୟା ତା କଥା କହିଲେ କଣ ହବ।
ଯିଏ ବି ନପଡିଲେ ହଁ ଭୁଲ ହେଇଛି ତାଙ୍କ ତରଫରୁ କିଛି ଭୁଲ ହେଇଥିବ ହୁଁ ହୁଁ, କିନ୍ତୁ ଯାହେଲେ ବି ନିଜ ତରଫରୁ କିଛି ତ ଭୁଲ ନଥିବ ଭୁଲ ତ ଥିବ ନା।
ହଁ ଆମ ତରଫରୁ କ୍ଷାମ ଖିଆଲି ହେଲା ଭୁଲ ପାଠ ବାବୁ ସବୁବେଳେ କ୍ଷାମ ଖିଆଲି ଦେବା ନେବା ତାଙ୍କ ଆଡୁ ବି ଭୁଲ ଅଛି ତା ବୋଲି କଣ ଗୋଟେ ପିଲାଟେ ଖାତାରେ କିଛି ଲେଖିନି ନା କଣ?
ହଁ।
ଆଗ ଏତେ ଧ ଏତେ ଧଇଆଁ ଆମେ ଧଇଁଆ ଆମେ ଲେଖନୁ ଖାତାରେ।
ହୁଁ
ହୁଁ
ମୁୁ ଭାବୁଥିଲି କଣ କହନି?
କଣ ବେ
ବସ ରେ ଯିବା ଆସିବା କରୁଚି କଲେଜ ନା ମତେ ମାନେ ଆ କେତେ ଗୋଟେ ଯିବା ଆସିବା କରିବୁ ମତେ ସେଇଟା ଭଲ ଲାଗୁନି ଭାବ ମୁଁ ଜିବି ମେସରେ ରହିବି ଆଉ ଘର ଆଡେ ତେ ଛାଡ଼ିବେ ନଛାଡ଼ିବେ ଭାଇଟା ରହୁଛି ନା ବାହାରେ, ସେ ବାହାରେ ରହୁଛି ବାପା ହାଟକୁ ପଳେଇ ଆଡେ କେହି ନାହାନ୍ତି।
ସେଇପାରେ ନା ଶୁଣ ଘରେ ନିହାତି ଜଣେ ରହିବା ଦରକାର। ଆମ ଘରେ କଣ ଏଇ ଯୋଉ ଜନ୍ମ ଟିଏ ବୋଲି ମାନେ ଘରେ ମାନେ ଘରର ପୁଅ ଆଉ ମା ବାପା ବାହାରେ ରହୁଛନ୍ତି, ଯାହାହେଲେ କାମ ହେଲେ ମୁଁ ସମ୍ଭାଳି ଦଉଛି। ମୁଁ ଜଦି ପଳେଇବି କଣ କରିବେ। ସେଇଥୀପାଇଁ ମତେ ମତେ କୁଆଡେ ଛାଡୁନାହାନ୍ତି କୁଆଡେ ଛାଡୁନାହାନ୍ତି ଏଇଠି ପଢଡିଲେ ପଡ ନହେଲେ ନା।
ଯ କହୁଥିଲେ ଇଚ୍ଛା ହଉଛି ଯାଇକି ମେସରେ ରହିବି ପଡି ଆଉ ପୁଣି ଏ ସଳା
ହଁ ମତେ ବାଇ ଛଉନି ମତେ ତ ଇଛଛି ବାହାରକୁ କୁଡେ ପଳେଇ ପାଇଁ ହେଲା ଘରେ ଛାଡିବେନି। କଣ କରିବୁ ଘରକୁ ବି ଦେଖିବାକୁ ତ ପଡିବ ଆଉ ଆମ ଛାଡା ଆଉ କିଏ ଦେଖିବ କହୁନୁ।
ହୁଁ ସେ
ହୁଁ।
ଆଉ।
ହ ଜା-ଜାଥି-ଜାଣିଥିବୁ ବାପା ମାନେ ତ କାମରେ ରହିବେ ଯାହା ହେଲେ ଆମକୁ ହିଁ ଚଳିଆକୁ ପଡିବ।
ହୁଁ।
ହଉ ମୁଁ ବୁ ଯିବା ରହ ଛାନିଆ ହଅନି ଛାନିଆ ହଅନା ଯିବା। ଭୋକ ଲାଗିଲାଣି କି?
ହଁ। ଏଇଆ ତ ଆଉ କଣ ସେମିଷ୍ଟାର ଆଇିଲାଣି ସେକେଣ୍ଡ ସେମି ଷ୍ଟାର ହେଲେ ପାଠ ସେ ଏଇ କି ଦିନି ହେଲା ଆମର ଷ୍ଟାର୍ଟ କଲେ କେମିଷ୍ଟ୍ରି ର ଗୋଟେ ଚାପ୍ଟର ଅଛି ଏଇ ଥରକ କେମିକା